ହଁ ଗୁଡ୍ ମନିଙ୍ଗି
ହ୍ୟାଲୋ ମ୍ୟାଡ଼ାମ୍ ନମସ୍କାର
ନମସ୍କାର କୁହନ୍ତୁ
କଣ କରୁଥିଲେ
ନାଇଁ ଏବେ ଜଷ୍ଟ ଉଠିଲି ଆପଣ
ମୁଁ ଏଇ ଗାଧୋଇ ଖାଇକି ଏଠି ବସିଥିଲି ତ ମୁଁ କହିଲି ଟିକେ କଲ୍ କରିଦିଏ
ହଁ ହଁ ମୁଁ ଏଇ ଉଠିିଲି ଏଇ ହଁ ଉଠିଥିଲି ମାନେ ବର୍ଷା ପାଗ ଭଲ ଲାଗୁନଥିଲା ଦେହଟା ଭଲ ନାହିଁ ଜର ହେଇଛି ଟିକେ ତ ଉଠିକି ଯାଇଥିଲି ପରିବା ଆଣିବା ପାଇଁ ହଁ କିଛି ଭେଣ୍ଡି
ଆଜ୍ଞା ମ୍ୟାଡ଼ାମ୍ ଆପଣଙ୍କର ନେଟୱାର୍କ ପାଉନି କି ହ୍ୟାଲୋ ଆପଣଙ୍କର ନେଟୱାର୍କ ପାଉନି ହ୍ୟାଲୋ ହ୍ୟାଲୋ ହ୍ୟାଲୋ ମ୍ୟାଡ଼ାମ୍ ଆପଣଙ୍କର ନେଟୱାର୍କ ପାଉନି ଅଛି
ହ୍ୟାଲୋ
ଆପଣଙ୍କ ନେଟୱାର୍କ ପାଉନି ହଁ ଏବେ ଶୁଭିଲା
ହଁ ମୁଁ କହିଲି ମୁଁ ଜଷ୍ଟ ଉଠିକି ମାର୍କେଟ୍ ଯାଇଥିଲି ପରିବାର ଆଣିବା ପାଇଁ ଯାଇଥିଲି ଏବେ ଜଷ୍ଟ ଆସିଲି
ଓଁ ହୋ କଣ ପରିବା ଆଣିଲେ
ଆଣିଲି ଭେଣ୍ଡି ଆଣିଲି କଲରା ଆଣିଲି ଛୁନୁଛୁନିଆ ଶାଗ ନେଇକି ଆସିଲି ଆଉ ଆମ୍ବ ନେଇକି ଆସିଲି ଏଇ ସବୁ ଜିନିଷ ନେଇକି ଆସିଲି ଆଉ
ହୁଁ ହୁଁ
ହୁଁ
ଆପଣଙ୍କୁ କଣ ଛୁନୁଛୁନିଆ ଶାଗ ଭଲ ଲାଗେ
ମୋର ସେଇଟା ବହୁତ ଫେବରାଇଟ।
ହଁ।
ଆପଣଙ୍କର ବି ଭଲ ଲାଗେ ଆପଣଙ୍କୁ ସେଇଟା ବି ଭଲ ଲାଗେ କି?
ନା, ମତେ ତ ଭଲ ଲାଗେନା। ମୁଁ ଶାଗ ଜିନିଷ ଏତେ ଭଲ ପାଏ ନା। କିନ୍ତୁ ଲୋକ ଅଛନ୍ତି ଶାଗ ଜିନିଷଟାକୁ ବହୁତ ଭଲ ପାଆନ୍ତି। ମୁଁ କିନ୍ତୁ ଟିକେ ଶାଗ ଫାଗ
ଆପଣ ମାନେ ଫାଷ୍ଟ ଟାଇମ ଶୁଣିଲି, ଯାହାକୁ ଶାଗ ପସନ୍ଦ ନୁହଁ।
ନା, ମତେ ବି ସମସ୍ତେ ସେଇଟା କୁହନ୍ତି ଯେ, ଏଇଟା ଗୋଟେ ମଣିଷ କଣ, ଶାଗକୁ ଜମା ଭଲ ପାଉନି! ମୁଁ ଖାଲି ଶାଗ ଟିକେ ଖାଇଲେ ସଜନା ଶାଗ ଖାଏ। ଆ ସେ ସଜନା ସାଗରେ କଖାରୁ ପକେଇକି ଯୋଉ ବୋଇତାଳୁ ପକେଇକି ଭାଜନ୍ତି। ସେଇଟା ଟିକେ ଭଲ ଲାଗେ। ଖାଇବି ଯେ ଗରମ ଗରମ ସାଙ୍ଗେ ସାଙ୍ଗେ କଡେଇରେ ଓହ୍ଲା ହବ ମୁଁ ଖାଇବି।
ଶାଗଟା ହିଁ ଗରମ ହିଁ ଖାଇଲେ ଭଲ ଲାଗେ।
ଗରମ ଗରମ ଖାଇକୁ ଭଲ ଲାଗେ, ନହେଲେ ତାପରେ ଆଉ ଭଲ ଲାଗେନା।
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ମୋର ଅଛନ୍ତି ଶାଶୁ, ଶଶୁର ଆଉ ଦାଦା ମାନେ ଖ ଖୁଡି ଶାଶୁ ଆଜ୍ଞା, ଖୁଡି ଶାଶୁ ଆଉ ଦାଦା ଶଶୁର, ଆଉ ମୋର ଝିଅଟେ ଉଁ ଆଉ ମୋ ସ୍ଵାମୀ। ଆଉ ମୋ ଦିଅର, ନଣନ୍ଦ ଆଈ ଶାଶୁ ଜେଜେମା ଶାଶୁ। ମୋର ବଡ଼ ଫ୍ୟାମିଲି।
ବଢିଆ ବଡ ଫ୍ୟାମିଲି ବହୁତ ଭଲ ଲାଗେ ଆଉ। ତ ମୁଁ ବାବା, ମା, ଦାଦା, ଖୁଡି ଦାଦା ଖୁଡିଙ୍କର ଦି ପୁଅ ବଡ ବାପା ବଡ ବାପା ଥିଲେ, ଏବେ ଏକ୍ସପାର୍ କରିଯାଇଛନ୍ତି। ରାଜ ସେଇଠ ବଡ ଭାଇ ଭାଉ ସାନ ଭାଇ ଭାଉଜ ତାଙ୍କର ପୁଅ ଝିଅ, ଆମର ବି ସେ ବଡ ଫ୍ୟାମିଲି ବଟ୍ ଖାଲି ଘର ମାନେ କରିକି ଉ ଠିକି ଯ ଉଠି ଯାଇଛନ୍ତି। ନହେଲେ, ଯାହା କାମ ଖାମ ହେଲେ ସବୁ ମିଶିକି ହିଁ କରୁ।
ହଁ, ଗୋଟେ ଜାଗାରେ ଇଏ ଆଉ। ଆଉ ଯୋଉ ଦିନ କାମ ଧନ୍ଦା ଇଏ ସିଏ ହଉଥିବ, ଭାରି ମଜା ମସ୍ତି ହଉଥିବ।
ହଁ, ମାନେ ସବୁ ଫ୍ୟାମିଲି ପୁରା ଏକାଠି ହିଁ ହଉଥିଲେ।
ଆଜ୍ଞା, ସେଇଟା ଭଲ ଲାଗୁଥିବ ନା?
ହୁଁ।
ଆଉ।
ଯାହା ପାଖରେ ଫ୍ୟାମିଲି ଅଛି, ଆକ୍ଚୁଲି ସେ ଫ୍ୟାମିଲି କଣ ବୁଝିପାରୁନାହାନ୍ତି। ଯାହା ପାଖରେ ଫ୍ୟାମିଲି ନାହିଁ, ସେ ହିଁ ଜାଣିଛି ଫ୍ୟାମିଲି ମାନେ କଣ।
ଆଉ ମାନେ, ଏକୁଡିଆ କଣ ଲାଗିବ? ଗୋଟେ ଏକୁଟିଆ ଠୁଙ୍ଗୁଣା ମାନେ କାମ ସାରିଲୁ ଠୁଙ୍ଗୁଣା ହେଇକି ବସିଲୁ। କା ସହିତ ପଦେ କଥା ହେବା ପାଇଁ ଅଛି ନା ଭଲ ମନ୍ଦରେ ହସିବା ପାଇଁ ଅଛି ନା
ନା, ସମସ୍ତେ କହନ୍ତି, ଗୋଟିଏ ପୁଅ ହେଇଥିବ ଭଲ, କିନ୍ତୁ ଗୋଟି ରେ କଣ ଫାଇଦା? କରୁନାହାନ୍ତି କିଛି ଗୋଟେ? ମାନେ ଦେହ
ଦେହ ଖରାପ ହେଲେ, ସେଇଥିରେ ଉଠିକି କାମ କର କି?
ହଁ।
ମାନେ, ଗୋଟେ ମାନେ ଓଷାବାର ଭଲମନ୍ଦ ଦିନରେ, ଏକୁଟିଆ ଲୋକ ଟେ ହଇରାଣ ହେଇକି ସବୁ କାମ କର। କି ଗୋଟେ ବସିକି ଗୋଟେ ମଜାମସ୍ତି କରିବା ପାଇଁ ହେଲେ, ଏକୁଟିଆ ବସିକି ମଜାମସ୍ତି। କଣ ଲାଗିବ ସେଟାରେ? ସେଟା କଣ ସେତେ ମଜାମସ୍ତି ଲାଗିବ ନା? ଖୁସି ଲାଗିବ ନା କଣ ଲାଗିବ? କିନ୍ତୁ ଜଏଣ୍ଟ ଫ୍ୟାମିଲି ମାନେ, ମେଞ୍ଚେ ଲୋକ ଥିଲେ କୋଉପଟେ ଟ ମାନେ କାମ କଲେ ଟାଇମ୍ ପଳେଇବ? କୋଉପଟେ ହେଲା, ମାନେ ସବୁ ଇଏରେ।
ହୁଁ ହୁଁ।
ଭଲ ଲାଗେ ନା ଜଏଣ୍ଟ ଫ୍ୟାମିଲିଟା।
ମତେ ବି ଜଏଣ୍ଟ ଫ୍ୟାମିଲି ବହୁତ ପସନ୍ଦ ଲାଗୁଛି ବହୁତ ଭଲ ଲାଗେ ଜଏଣ୍ଟ ଫ୍ୟାମିଲି।
ହୁଁ, ଆଉ ଖିଆପିଆ ତମର କିଛି ହେଇନି?
ନାଇଁ ମୁଁ ଏବେ ଜଷ୍
ଉଠିକି ମାର୍କେଟ ଯାଇଥିଲେ? ହୁଁ ହୁଁ, ଆଉ ଆଉ ସବୁ କଣ ରଷେଇ ଆଜି ଆଜ୍ଞା? ହ୍ୟାଲୋ, ମୋ ଝିଅ ନାଁ ହେଲା ଡ଼ା କ ଡାକନ୍ତି ତାକୁ କୁହୁ।
କୁହୁ ୱାଉ ବଢ଼ିଆ ନାଁଟା।
ଡାକନ୍ତି କୁହୁ, ତା ଭଲ ନାଁ ହେଲା କଏଲ୍ସା ଅଞ୍ଜଲି ଜେନା।
କୋଏସା ଅଞ୍ଜଲି ଜେନା ଅହୋ, ନୂଆ ନାଁଆଟେ ଶୁଣିଲି ଆଜି ବଢ଼ିଆ ନାଁଟା। ସେ ପଢୁଛି ନା ଏମିତି ଛୋଟ ପିଲାଟା?
ତାକୁ ଅଢେଇ ବର୍ଷ ଏବେ ଅଢେଇ ବର୍ଷର ଜମା ହେଇଛି।
ଅହୋ।
ତଥାପି ମୁଁ ଘରେ କେତେବେଳେ ଟାଇମ୍ ପାଇଲେ ତାକୁ ବସିକି ଟିକେ ପଢ଼ାଏ ଆଉ। ଯେତଳେ ଟାଇମ୍ ହୁଏ ତାକୁ ମୁଁ ବସାଏ ଘରେ।
ହୁଁ ହୁଁ ହୁଁ, ଆଉ ରଜରେ ଗାଁକୁ ଯାଇଥିଲେ?
ହଁ ଶାଶୁଘରୁ ଆସିଥିଲି ବାପଘରକୁ ଆସିଥିଲି ବାପଘରେ ବି ଏବେ ଅଛି। ଶାଶୁ ଘରକୁ ଯାଇନି ବୁଧୁବାର ଦିନ ଯିବି।
ଗାଁରେ କଣ କେମିତି ଭଲ ଏଞ୍ଜୟ କଲେ?
ଆଜ୍ଞା ହଁ ଆମର ଦୋଳି ଫୋଳି ସବୁ ହେଇଥିଲା, ଆଉ ଉଁ ପିଠାପଣା ସବୁ ହେଇଥିଲା, ଦୋଳି ଆମର ଲାଗିଥିଲା ଆମର ଘର ପାଖରେ ଆମର ସବୁ ଆମ୍ ବାହା ହେଲା ଝିଅ ମାନଙ୍କୁ ଡାକିଥିଲେ ଗାଁରେ। ଏଁ ସେଠି ଆମର ରଜ ମହୋତ୍ସବ ହଉଥିଲା, ଆମର ପଟା ଦୋଳି ଲାଗିଥିଲା। ନିଶୁଣୀ ଦୋଳି ଲାଗିଥିଲା ଗୋଟେ ଚକ୍ରି ଦୋଳି ଲାଗିଥିଲା, ଆଉ
ହୁଁ ହୁଁ।
ହୁଁ ଆମ ଟେଣ୍ଟ୍ ଫେଣ୍ଟ୍ ମରା ହେଇକି ଭଲସେ ମାନେ ହେଇଥିଲା। ଭୋଜି ଭାତ ବି ହେଇଥିଲା।
ଆଚ୍ଛା, ହଁ ଆମର ବି ସେମିତି ମାନେ ଭଲ ହେଇଥିଲା ମାନେ ପୁରା ଟେଣ୍ଟ୍ ଫେଣ୍ଟ୍ ମାରିକି ପୁରା ସ୍ ଡଙ୍ଗାଦୋଳି ଚ କିରି ଦୋଳି ସବୁ ଦୋଳି ପକାହେଇଥିଲା। ଆମର ଏସବୁ ଗାଁ ଝିଅ ମାନେ ଆସିଥିଲେ ସମସ୍ତେ ମାନେ ପୁରୁଣା ଆଗରୁ ମାନେ ଯୋଉଟା ଆମଠୁ ବି ଯୋଉମାନେ ବହୁତ ବଡ ହଁ ହଁ ତାଙ୍କୁ ବି ଡକା ହେଇଥିଲା ସବୁ ଝିଅ। ଡକାହେଇଥିଲା ତାପରେ ସେମାନେ ବି ରଜ ଆସଥିଲେ, ଆମର ଖାଲି ଏଇ ରଜ ବୋଲି ନୁହଁ ଆମର ବି କୁମାର ପୂର୍ଣ୍ଣିମା ଯୋଉ ହେଲେ ସେଟି ଯୋଉ କଣ ଆମର ଖୁଦୁରୁକୁଣୀ ଜାଣିଥିବେ ଝିଅ ମାନଙ୍କ ଯୋଉ ଓଷାଟା ଖୁଦୁରୁକୁଣୀ ସେତବେଳେବି ଆମେ ଯେତଳେ ପୂଜା କରୁ ଆମେ ପୁରା ଯେତିକ ବି ଝିଅ ଆମ ଗାଁଆର ତାଙ୍କୁ ସମସ୍ତଙ୍କୁ କଲ୍ କରିକି ଆମେ ଡାକୁ, ପୂଜାରେ ପୂଜା ଫୂଜା କଲାପରେ ସେମାନେ ଯାହା ତାପରେ ପୂଜା କଲା ପରେ ମାନେ ଓଷା ସାରିଲା ପରେ ତାଙ୍କୁ ଗୋଟେ ଗୋଟେ ଶାଢ଼ୀ ପ୍ଲସ୍ ଭୋ
ହୁଁ, ଓହୋ ନା ଆମର ବି ଖୁଦୁରୁ କୁଣି ଓଷା ବଢିଆ ହୁଏ, ଆମେ ସବୁ ବୁଝାବୁଝି ସବୁ କରୁଥିଲୁ, ସେ ସେତେବେଳେ, ଏବେ ବି ଆମ ଛୁଆ ମାନେ ଅଛନ୍ତି ଯୋଉମାନେ ଭଉଣୀ, ତାଙ୍କ ସାଥି ମାନେ ସେମାନେ, ଛୁଆ ମାନେ ସବୁ ସେମାନେ ଓଷା କରୁଚନ୍ତି, ତାପରେ ମାନେ ଭୋଜି ବି କରନ୍ତି ସେ ଓଷା ଦିନ, ଆଉ ଆମର ସେଟା କଣ ଫାଷ୍ଟ୍ ଯୋଉ ବାହାଘର ଝିଅ ହଉଚି, ଫାଷ୍ଟ୍ ଯୋଉ ବର୍ଷ ବାହା ହେଇଥିବ ତାଙ୍କୁ ଫୋନ୍ କରାହେଇକି ଡକା ହୁଏ, ଅଲଗା ଝିଅ ମାନଙ୍କୁ ବି ଡାକନ୍ତି ସେ ଝିଅ ମାନଙ୍କୁ ଡକାହୁଏ, ସେ ଝିଅ ମାନେ ଆମର କଣ୍ଟ୍ରେଷ୍ଟ୍ ଉପରେ ପଇସା ଦିଅନ୍ତି, କିଏ ଜଣେ କିଏ ହଜାର ଦେଲା ନା, ଆଉ ଜଣେ ଦବ ଦି ହଜାର, ସେ ହଜାରେ ଦେଇଚି ମାନେ ମୁଁ ଦି ହଜାର ଦେବି। ମାନେ ଏମିତି ଏମିତି ବଢି ବଢି ଆମର, ଆମର ବଢି ବଢିକା ଆମର ଦେଲେଣି ପନ୍ଦର ହଜାର ଯାକେ ଗଲେଣି। ଏମିତି ଦେଇ ଦେଇକା ସବୁ, ପନ୍ଦର କୋଡିଏ ହଜାର ଯାତେ ଗଲେଣି। ଏମିତି ସବୁ ମାନେ ଇଏ କରିକି, ଭୋଗ ସେଓ ବୁନ୍ଦି ସବୁ ଛଣାଛୁଣି କରନ୍ତି, ପ୍ରସେସନ୍ ବି କରନ୍ତି। ନଚା ନଚି କରନ୍ତି ଛୁଆ ସବୁ, ଆମ ସବୁ ଏମିତି ହୁଏ। ଆଉ ହାଲୋ, ମ୍ୟାଡ଼ାମ୍ ତୁମର ନେଟୱାର୍କ ପାଉନି କି?